ଜୟ ଜଗନ୍ନାଥ। କଣ କରୁଥିଲେ?
ଏଇ ଆପଣ ତ ଜାଣିଛନ୍ତି ବର୍ଷା ପାଗ କେମିତିଆ ଦେଇଚି ବର୍ଷା ହଉଚି। ଏଇ ଘରେ ବସିବା କଥା ଆଉ।
ହଁ। ସେଇ ତ ଆ ସବୁଆଡେ ତ ସେଇ ବର୍ଷା ହଉଚି ଆଉ କଣ କରିବା। ହଁ ମୁଁ ବି ସେଇ ଏବେ ଟିକେ ଚାହା ବସେଇଥିଲି, ଆଉ ପାଗଟା କୋଉ ଭଳିଆ ଦେଖୁନାହାନ୍ତି।
ହଁ ଚା ତ ପିଇଦେବେ ବଢିଆ ଲାଗିବ ଆଉ।
ହଁ ବା ଆଉ ହଁ। ହଁ ଆମର ସମସ୍ତେ ବସିଛନ୍ତି ଆଉ। ଏଇ ଚାହା ବସେଇକି ଏଇ ବସି ଚି। ଆଉ ମୁଁ କହିଲି ଟିକେ ବାନ୍ଧବୀ, ନାଇଁ ମୁଁ ଗୃହିଣୀ।
ଓ ବାହା ହେଇସାରିଛନ୍ତି?
ଆଜ୍ଞା। ଆଉ ଆପଣ?
ଆଉ, ନାଇଁ ମୁଁ ପାଠ ପଢା ସରିଲା ଏବେ ପ୍ଲସ ଥ୍ରୀ। ଯୁକ୍ତ ତିନି ସରିଲା। ତ ମୁଁ ଘରେ ଅଛି ଏବେ।
ଅ ଆପଣଙ୍କ ଭାଷା ଟିକେ ମାନେ ଇଂରାଜୀ ରେ ହେଇଯାଉଚି। ଆଉ ଟିକେ ମାନେ ଆମର ଓଡିଆ ଭାଷାରେ ଟିକେ ଅଧିକ କଥାବାର୍ତ୍ତା କରିବା। ଆଉ ହଁ। ଆଉ ତାହେଲେ ଆପଣ ଯୁ ତ ତିନି ର ମାନେ ଶେଷ ବର୍ଷ ଏଇଟା ଥିଲା ନାଇଁ
ଆଜ୍ଞା ଶେଷ ବର୍ଷ
କଣ ବାଣିଜ୍ୟ ଥିଲା ନା କଳା ନା ବିଜ୍ଞାନ ବାଣିଜ୍ୟ ଆରେ ବା ମୁଁ ବି ଥିଲି କିନ୍ତୁ ମୁଁ ତ ପୁରା କରିପାରିଲିନି ଅଧାରୁ ରହିଲି ଯାହା ଆପଣ ବାଣିଜ୍ୟ ତାହେଲେ ନେଇଥିଲେ ନାଇଁ ହଁ ବହୁତ
ଆଉ ଆପଣ ତ ବିବାହ କରି ସାରିଛନ୍ତି ତ ଟିକେ କହିବେ ସାଂସାରିକ ବିଷୟରେ କଣ ଟିକେ ଜଣେଇ ଵେ କେମତି କଣ ଭଲ କି ମନ୍ଦ?
ହଁ ନିହାତି କାହିଁକି ଭଲ ନୁହଁ ସବୁ ଭଲ ଆଉ ଝିଅ ମୁଁ ଘରେ ବି ଯେମିତି ଥିଲି ଏବେ ଶାଶୁ ଘରେ ବି ଯେମିତି କୁହନ୍ତିନି ବୋଉ ନୁହେଁ ମୁଁ ଝିଅ। ଆମର ଯୌଥ ପରିବାର ଉଁ ଟିକେ ପରିବାର କହିଲେ ଆମର ଯୌଥ ବୋଲି ଆମର ସମସ୍ତେ ମିଶିକି ରହୁ ଦଶ ଜଣ ପରିବାର। ଆମର ଆଉ ଯାହା ମୋର। ଆମ ପରିବାରରେ ମୋ ଦେଢୁଶର ଅଛନ୍ତି ମୋ ବଡ ଜା ଅଛନ୍ତି ମୋ ବଡ ଜା ଙ୍କର ଦିଟା ଗୋଟେ ପୁତ୍ର ଆଉ ଗୋଟେ କନ୍ୟା ସନ୍ତାନ ଅଛି ଯାଇକି ପୁତ୍ର ଟି ନବମ ଶ୍ରେଣୀରେ ପଢୁଛି ଆଉ ଝିଅ ଟି ଏଇ ବର୍ଷ ଦ୍ଵିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହେଲା। ଆଉ ସେ ବିବେକାନନ୍ଦରେ ପଢୁଛି। ଆଉ ଘରୋଇ ସ୍କୁଲ ରେ ଆଉ ଆମର ପୁତ୍ରଟି ସରକାରୀ ସ୍କୁଲରେ ପଢୁଛନ୍ତି। ଆଉ ମୋ ର ପାଞ୍ଚ ବର୍ଷର ଗୋଟେ ପୁତ୍ର ଆଉ ମୋ ସ୍ଵାମୀ ଅଛନ୍ତି ମୋର ଶାଶୁ ମାନେ ଯୋଉ କହୁଛନ୍ତି ବଡ ଶାଶୁ ଯିଏ ସେ ଦି ଯା ଅଛନ୍ତି ମୋ ଶାଶୁ ବଡ ଶାଶୁ କି ଦି ଯା ସେ ଆମର ଏକାଠି ଆମେ ବି ଏକାଠି ସମସ୍ତେ ମିଶିକି ଏମିତି ଏମତି ଦଶ ଜଣ ପରିବାର।
ହଁ ସେମିତି ଭଲରେ ମିଶିକି ଚଳିଲେ ତ ଭଲ ଆଉ। ଆଜିକାଲି ଯେମିତି ଆମ ସମାଜରେ ଘଟୁଛି। ତ ଆପଣ ତ ଜାଣିଥିବେ ଆଉ ଆପଣଙ୍କର ପରିବାରଟି ଭଲ ଆମେ ବି ଆପଣଙ୍କ ପାଇଁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିବୁ।
ନିହାତି ଆଉ ଆମର ସେମିତି ଚାଲିଛି ମୋ ବାହାଘର ବି ଆଠ ବର୍ଷ ହେଲାଣି। ଆଉ ମୋ ବଡ ଜା ଙ୍କର ବାହାଘର ବି ପନ୍ଦର ବର୍ଷ ହେଇଗଲାଣି। ଆଉ ବହୁତ ଭଲରେ ଆମ ସଂସାର ଚାଲିଛି ଦୁଃଖ ସୁଖ ସମସ୍ତତିଙ୍କ ଘରେ ତ କଳିଗଜିଆ ଅଛି ମ ତାନ୍ତର ଅଛି ଫିର୍ ବି ଆମେ ଏକାଠି ସମସ୍ତେ ନେଇକି ପରିବାର ଆମେ ସମସ୍ତେ ଭଲରେ ଅଛୁ। ଆମର ବହୁତ ଖୁସି ମୋ ଶାଶୁ ବହୁତ ଭଲ କେବେ ଆମକୁ କେମିତି ବୋହୁ ଭଳିଆ ମାନେ ଆଚରଣ କରନ୍ତିନି। ସବୁବେଳେ ସେ ଝିଅ ଭଳିଆ ଭାବନ୍ତି ଲଗେଇବା ପିନ୍ଧିବା ଖାଇବା। ପିଇବାରେ ସବୁଥିରେ ଆଜ୍ଞା। ବହୁତ ଭଲ ମୋ ଶାଶୁ ଆଉ ସେ ଗୋଟେ ଘରୋଇ କମ୍ପାନୀରେ ସୁରତ ରେ କାମ କରନ୍ତି। ଆଉ ମୋ ଦେଡୁସର ବି ସେଇ କାମ କରନ୍ତି କିନ୍ତୁ କାମ ଟିକେ ଅଲଗା। ଅଲଗା ଅଲଗା ପ୍ରକାର କିନ୍ତୁ ସେଇ ସୁରତ ରେ ଦି ଭାଇ ମିଶିକି ରୁହନ୍ତି ଆମର
ଆଜ୍ଞା ଆଜ୍ଞା
ଦି ଯା ଘରେ ରହୁ ଆଉ ଆଉ ଏବେ ସେମାନେ ଆସିଛନ୍ତି ସବୁ ଛୁଟିରେ। ଏଇ ରଜ ଥିଲା ତ ଆଉ ଛୁଟିରେ ଆସିଛନ୍ତି ଆଉ ଯାଇନାହାନ୍ତି। ଏବେ ଯିବେ ତାପରେ ଆମର ଟିକେ ଜମିବାଡି ବିବାଦ ଥିଲା ଯାହା କୁହନି ଏ ଟିକେ ସରିଲା ସେ ଜମିବାଡ଼ି ବିବାଦ ସରିଲା ଆଉ ଏବେ ପଳେଇବେ ଏଇ ସାତ ତାରିଖ ଆସନ୍ତା ସାତ୍ ତାରିଖି ମୁଁ ଯିବି ଆଉ- ଆଉ ଆପଣଙ୍କର ଘର ପରିବାରରେ ସବୁ କିଏ ଅଛନ୍ତି?
ଆମ ଘର ପରିବାରରେ ଯେମିତି ଆପଣ କହିଲେ ଯୌଥ ପରିବାରରେ ଆପଣ ଚଳନ୍ତି ଆମର ବି ସେମିତି ଯୌଥ ପରିବାରରେ ଆଉ ମୋର ମା, ବଡ ମା, ବାପା, ଭାଇ ଅ- ଆଉ ଭଉଣୀ ଆଉ ଭା- ବଡମା ଙ୍କର ଝିଅ ପୁଅ ଆମେ ମିଶିକି ଚଳୁ ଆଉ ଭାଇଙ୍କର ଗୋଟେ ଛୋଟ ପୁଅଟିଏ ହେଇଚି। ଆମେ ଖୁସିରେ ରହୁଚୁ ଆପଣ ଯେମିତି କହିଲେ ଆପଣଙ୍କ ପରିବାରଟି ଏତେ ଭଲ। ସୁଖରେ ଚଳୁଚନ୍ତି ଆମ ପରିବାର ବି ବହୁତ୍ ଭଲ ଆମେ ଭଲରେ ଚଳୁଚୁ ଯାହା ଯେମିତି ଛୋଟ ମୋଟ ବାପା ଶ୍ରମିକ ଅଛନ୍ତି ତ ଭାଇ ମାନେ କିଛି କିଛି ପାଠ ପଢିକି ସେମାନେ ବି କିଛି କିଛି କାମ କରୁଚନ୍ତି।
ହଁ ଯାହା ହଉ ଆ ଆପଣଙ୍କ କଥା ଏବେ ବହୁତ୍ ଭଲ ଲାଗିଲା ଆମ ପରି ଆପଣଙ୍କ ପରିବାର ଯାହା ହଉ ଭଗବାନ୍ କରନ୍ତେ ଏମିତି ସବୁବେଳେ ସମ୍ପର୍କ ଏମିତି ନିବିଡ ରହୁ ଆଉ ଆପଣଙ୍କର ବି ଦାମ୍ପତ୍ୟ ଆଗକୁ ତ ନିହାତି ଆପଣଙ୍କର ଜୀବନ ଆରମ୍ଭ ହବ ଆଉ କଣ ଭାବିଚନ୍ତି ଆଗକୁ କଣ କରିବି ଆପଣଙ୍କ ତ ଏ ବର୍ଷ ପଢାପଢି ସରିଲା। ଆଉ କଣ ଭାବିଚନ୍ତି କଣ କରିବେ ଆଗକୁ?
ଆପଣ ତ ଜାଣିଚନ୍ତି ଏବେ ଆପଣଙ୍କର ପରିବାର ସିନା ଶାଶୁଘର ଆପଣଙ୍କର ଭଲ ଆଉ ସମସ୍ତଙ୍କର ଆଗ କୁ ମୋର ଭବିଷ୍ୟତ ଅଛି ତ ମୁଁ- ମୁଁ ଚାହେଁ କିଛି ମୋ ଝିଅ ଆଜିକାଲି ଦୁନିଆରେ କେମିତି ଝିଅମାନଙ୍କୁ କେମିତି ଅତ୍ୟାଚାର କରାଯାଉଚି ଆପଣ ଜାଣିଚନ୍ତି କି ତ ମୁଁ ଯାହା ଦେଖୁଚି ଛୋଟ ପିଲା ମୁଣ୍ଡରେ କହୁଚି କି ନ୍ୟୁଜ୍ ଫ୍ୟୁଜ୍ ରେ ଆପଣ ଦେଖୁ ଦେଖୁଥିବେ ଓଟିଭି ଚ୍ୟାନେଲ୍ ରେ ଦେଖୁଥିବେ କି ଏ ଝିଅ ମାନଙ୍କୁ କେମିତି ଅତ୍ୟାଚାର କରୁଚନ୍ତି ସ୍ଵାମୀ ବାଡେଇ ବାଡେଇ ମାରି ଦଉଚି। କି ଶଶୁର ଶାଶୁ ମାରିଦଉଚନ୍ତି ନିଜ ଘରକୁ ଖବର୍ ବି ଆସୁନି ତ ମୁଁ ସେ ଏତିକି ମୁଁ କରିବାକୁ ଚାହେଁନି ଯୌତୁକ ବିନା ଯୌତୁ ରେ ଯୌତୁକ ନଦେଲେ ଉଁ- ସ୍ତ୍ରୀ କୁ କେମିତି ସ୍ଵାମୀ ଅତ୍ୟାଚାର କରୁଚି ତ ମୁଁ ସେତିକି ଚାହେଁନି ମୁଁ ମୋ ନିଜ ଗୋଡରେ ଠିଆ ହେବା ପାଇଁ ଚାହେଁ ଯଉଥିରେ କି ମତେ କେହି ଗୋଟେ କହିପାରିବେନି କି କିଛି କରିପାରିବି ମୁଁ ସେ-ମୋ ତ ସ୍ତ୍ରୀ ଲୋକ ମାନେ କଣ କିଛି ଆଡକୁ ତ ବାପ ଘରକୁ ଚାହିଁବେନି ଫେରି ଆସିବା ପାଇଁ ତ ନିଜ ଗୋଡରେ ସିନା ନିଜେ ଠିଆ ହେଲେ ସିଏ କିଛି ଗୋଟେ କରିପାରିବେ ମୁଁ ଚାହେଁ
ମୁଁ ନିଜେ ପାଠ ପଢେ ଆଉ ସମାଜକୁ ବାର୍ତ୍ତା ଦିଏକି ଆପଣ ସମସ୍ତେ ପାଠ ପଢନ୍ତୁ ତ ଯଉଥିରେ କି ଆପଣ ମାନେ କିଛି କରିପାରିବେ ତ ଆପଣ କିଛି ଯେମିତି ଅସୁବିଧା ନ ହଉ।
ନା ପ୍ରଥମତଃ ଆମ କନ୍ୟା ମାନଙ୍କୁ ଆମେ କଣ କରିବା ସ୍ବାବଲମ୍ବୀ କରିବା। ଯେମିତି କୁହାଯାଏ ହଁ ନିଶ୍ ସେମାନେ ଯଦି ଆତ୍ମ ସୁରକ୍ଷା ନିଜେ ନିଜକୁ କରିବେ କିପରି ତାଙ୍କୁ ଆମେ ସ୍ବାବଲମ୍ବୀ କରିବା। ଯେ ସେମାନଙ୍କୁ ଆମେ କହିବା ଯେ ତୁମେ ନିଜେ ନିଜେ ଦୂଢ ହେଇକିନି ଆଗେ ଠିଆ ହୁଅ ନିଜ ପାଦରେ ଛିଡା ହୁଅ ନିଜେ କର। କାରଣ ନାରୀ ମାନଙ୍କର କେବେ ଜାଣିଛନ୍ତି ଘର ନଥାଏ କୁହନ୍ତି ନା ସେ ବାପ ଘରର ହେଇ- ଥାନ୍ତି ନା ଶାଶୁ ଘରର। ଯେହେତୁ ମୁଁ ବି ଗୋଟେ ନାରୀ ଆଉ- ସେଇଟା ଜାଣିଛି ଭଲସେ କାରଣ ଆଜି କିଛି ଭଲ ମନ୍ଦ ହବ ଶାଶୁଘ ଘର ଲୋକ କହିବେ ନାଇଁ ବାପରକୁୁ ଯା। ବାପଘର ଲୋକ କହିବେ ମୁଁ ବାହାଘର ସାହାଘର କରିଦେଲୁ ଆମେ- ତ ଦେଲୁ ନାଲି ହେଲୁ ପାରି ତେଣୁ କରି- ତୁ ଶାଶୁ ଘରର କିନ୍ତୁ ଗୋଟେ ନାରୀର ପ୍ରକୃତ ଘର ନଥାଏ କିନ୍ତୁ- ଗୋଟେ ନାରୀ ଚାହିଁଲେ ନିଜ ପାଦରେ ଯାହା- କହିଲେ ଆପଣ ମାନେ କହିଲେ ଶିକ୍ଷା ଲାଭ ଗୋଟେ ଏମିତି ଜିନିଷ- ଜମିବାଡିରୁ ହୁଏତ କିଏ କାଲି ନେଇଯାଇପାରେ ଭାଗ- କିନ୍ତୁ ଶିକ୍ଷା ଏକ ଅମୂଲ୍ୟ ଏପରି ର- ଯାହାକି କେବେ କା ଭାଗ ନେବେନି। ତେଣୁ କରିରି ପ୍ରତ୍ୟେକ- କନ୍ୟା ମାନେ ଆଗେ କନ୍ୟା ମାନଙ୍କୁ ଶିକ୍ଷା ଲାଭଟା କରିବା ନିହାତି ଦରକାର ଆଉ- ଶିକ୍ଷାଦାନ ଟା ଦବାବି ନିହାତି ଦରକାର।
ନିଶ୍ଚିନ୍ତ। ଏବେ ପିଲାମାନଙ୍କୁ ଝିଅମାନେ- ଝିଅମାନେ ବାହାରକୁ ପିଲାମାନଙ୍କୁ ପାଠ ପାଠ ପଢେଇବା ପାଇଁ ଛାଡୁଛନ୍ତି। ତ ପିଲାମାନେ କଣ ବାହାରେ ଯାଇ କରୁଛନ୍ତି। କିଛି ପିଲା ଅଛନ୍ତି ଯୋଉମାନେ ପାଠ ପଢୁଛନ୍ତି ଆଉ- ସେ ଝିଅମାନେ ଅଛନ୍ତି ପାଠ ନ ପଢ଼ିକି ବାଜେ ଆଜେ ଖର୍ଚ୍ଚ କରୁଛନ୍ତି ବୁଲାବୁଲି- ସେ କାମ ଟାଇମ ପଳଉ ପଳେଇ ଦୋଉ ଉଁ ସାରି ଦଉଛି।
ହଁ ସମୟ ଅତିବାହିତ କରିଦଉଛନ୍ତି ଅଲଗା ଅଲଗାରେ। ଯେବେ ଏବେ ହେଲାଣି ଆମର କଣ- ଅତି ଆଧୁନିକ ଯୁଗ ସେମାନେ ଯୋଉ ମୋବାଇଲ ରେ କଣ କରୁଛନ୍ତି? ରିଲସ ଆସୁଛି। ଏ ସବୁ ଜିନିଷ ଏ ଯୋଉ ଭିଡିଓ। କରିବା ଏସବୁ ଜିନିଷରେ ବହୁତ ସମୟ ଅତିବାହିତ କରୁଛନ୍ତି କିନ୍ତୁ ସେତିକି ସମୟ ଯଦି ସେମାନେ- ତାଙ୍କ ଶିକ୍ଷା ଦାନରେ ଲଗାନ୍ତେ। କିନ୍ତୁ ଆଜି ସତରେ ଆମ ଓଡିଶା ବହୁତ ଆଗରେ ବି ରୁହନ୍ତା ଆଉ ଉନ୍ନତି ବି ଆମ ନାରୀ ମାନେ ଆହୁରି ଉନ୍ନ- ତି ବି କରନ୍ତେ ଆହୁରି ଆଗକୁ ବି ଯାଆନ୍ତେ। ଆଉ ବହୁତ ସୁରକ୍ଷିତ ବି ରୁହନ୍ତେ। ଯୋଉଥିପାଇଁ ଆଜି ନାରୀ ଅ ଅସୁରକ୍ଷିତ କଣ ପାଇଁ। କିଛି ମାତ୍ରାରେ ଆମେ ବି ନାରୀ ମାନେ ବି କିଛି ମାତ୍ରାରେ ଦାୟୀ। ସେ- ସେଥିପାଇଁ ଖାଲି ପୁରୁଷ ଦାୟୀ ନୁହଁ ଆମେ ବି କିଛି କିଛି ମାତ୍ରରେ ଦାୟୀ। ସବୁବେଳେ- ଯେ ନାରୀ ଯେ ନାଇଁ କିଛି ଦୋଷ ନାହିଁ ସେଇଟା ଆମେ କହିପାରିବାନି ସବୁବେଳେ ଗୋଟେ ଜାଗାରେ ପୁରୁଷ ଖାଲି ଦୋଷୀ ନୁହେଁ। ଆମେ ବି କିଛି କିଛି ମାତ୍ରାରେ ଦାୟୀ ତେଣୁକରି ଏଇଟା ସମସ୍ତେ ବୁଝିବା ଦରକାରେ।
ବାପା ମା ମାନେ ସେମତି ପାଠ ପଢିବା ପାଇଁ ପିଲାମାନଙ୍କୁ ପୁଅ ପିଲାମାନଙ୍କୁ ଛାଡୁଛନ୍ତି। ସେମାନେ ସାଙ୍ଗସାଥି ମିଶିକି। ଆଜ୍ଞା। ନାଇଁ ସିଏ ମାନେ କଣ କରୁଛନ୍ତି ନା ପାଠ ପଢିବା ବାହାନାରେ ଯାଇକି ବୁଲାମି କରୁଛନ୍ତି। କି କି ମଦ ପିଉଛନ୍ତି ସିଗାରେଟ୍ ଟାଣୁଛନ୍ତି। ସେଥିପାଇଁ ବାପା ମାନେ ମୁକ। ବାପା ମାଙ୍କ ମୁଣ୍ଡ ତଳକୁ ହେଇଯାଉଛି। ସେଥିପାଇଁ କଣ କହିବେ ଆପଣ ଏଇଟା କଣ ଠିକ ହଉଛି କି ବାପ-
ନାଇଁ। ଯେହେତୁ ଆମର ମାନେ କନ୍ୟା ମାନଙ୍କୁ କଣ କୁହାଯାଇଛି ଯେତିକି ଆମ ଯୁବପିଢି- ଯେମିତି ମାନେ ଦିଆଯାଇଛି ଯେ ତୁମେ ଆଗକୁ ବଢିବ। ସେହିପରି ଏବେ କନ୍ୟା ରତ୍ନ ମାନଙ୍କୁ ବି କୁହାଯାଉଛି। ତୁମେ ସ୍ୱାଵଲମ୍ବୀ ହୁଅ ତ ସବଲମ୍ବୀ କେମିତି ହେବେ? ଯଦି ଆପଣଙ୍କୁ ଛଡାଗଲା ଗୋଟେ ବା- ତ ଦିନ ମଜୁରିଆ ବା ଚାଷୀଟିଏ ହେଇଥାଉ- କିମ୍ବା ମଧ୍ୟମ ଧରଣର ସ୍ତରର ଲୋକଟେ ହେଇଥାଉ ସେ ଛାଡୁଛି ପିଲା ଟେ ମୋ ଝିଅ ଟେ ଭଲସେ ପଢୁ। କିଛି ଗୋଟେ କରୁ ନିଜ ଗୋଡରେ ଠିଆ ହଉ କିନ୍ତୁ ସେ ଝିଅ ଯାଇକି ଯଦି ନ- ପଢି ଯଦି ସାଙ୍ଗମାନଙ୍କ ସହ ଏ ସେଠି ଏଠି ବୁଲିବ। ନିଶା ଦ୍ରବ୍ୟ କରିବ ତାହେଲେ। କଣ କରାଯିବ କୁହନ୍ତୁ ବାପା ତ ଦେଖିଲେନି ନା ତ ପର ମୁର ର୍ତ ରେ ଶିକ୍ଷାଦାନରୁ ଯେହେତୁ କଣ କୁହନ୍ତିନି ଆମର। ଅ ପ ଗୋଟେ ପରୀକ୍ଷା ହେଲେ ଆଉ ଉତ୍ତୀର୍ଣ୍ଣ ହେଇ ପାଇଲାନି। ସେଇଟା କାହିଁକି ଏଇଟା ତାହା ଭୁଲ ବସ ତ କିନ୍ତୁ ଦେଖିଲା ବେଳକୁ ବିଷ ପିଉଥିବ ଆରେ ତୁ ତ ସେତିକି। କର୍ମ ହିଁ କରିନୁ ତ ଫଳଟା ଆସିବ କୋଉଠୁ। ବାସ ତେଣୁକରି ଆମ ଝିଅ ମାନଙ୍କୁ ବି। ହଁ ନିହାତି ତ ଆମ ଝିଅ ମାନଙ୍କୁ ବି ବୁଝିବା ଦରକାର ଯେ। ନାଇଁ ଆମେ ସେତିକି ସବଲମ୍ବୀ ହବା ଆମେ ଆମ ନିଜକୁ କଣ ମାନେ ଗୋଟେ ଅଧୀନ ଭିତରେ ରଖ ଦେଖିବା ଯେ ଆମେ ପଢିବା ଆମେ ଆସିଛେ ଆମ କର୍ମ କେବଳ ହେଲା ଏବେ ପଢିବା।
ତ ପୁଅ ମାନେ ଯେମତି ନିଶା ଶକ୍ ହୋଇକି ଏ ଝିଅ ମାନଙ୍କୁ କୁ ଖରାପ ବ୍ୟବହାର କରୁଛନ୍ତି। ତ ଝିଅ ମାନେ ଆଉ ବାହାରକୁ ଯିବା ପାଇଁ ଡରୁଛନ୍ତି ଆଜ୍ଞା ଆଜ୍ଞା।
ନିହାତି ଯା ହଉ। ଆପଣଙ୍କର ଏସବୁ ମତା ମତ ମତେ ବହୁତ ଭଲ ଲାଗିଲା ଆଉ କଥା ହେଇକି ବି। ଆପଣଙ୍କ ସାଙ୍ଗେ ଭଲ ଲାଗିିଲା ଆଉ କେତବେଳେ ଆପଣ ମତେ ଟିକେ ସମୟ ବାହାର କରି କଥା ହେବା ଆଉ। ଏ ବିଷୟରେ ଆହୁରି ଆଲୋଚନା କରିବା ଆମେ ନିହାତି ଇ ତ ସବୁ ଆଲୋଚନା କରିହେଲା ନାଇଁ ଆହୁରି ବି ବହୁତ। ତ୍ଵଛା ରହିଗଲା ଆଉ ଆମେ ଆଲୋଚନା କରିବା ବନ୍ଧୁଣି।
ଆଜ୍ଞା।
ହଁ ଆଜ୍ଞା। ତାହେଲେ ରହିଲି ଆଜ୍ଞା ନମସ୍କାର। କଲଟି ସିଆଡୁ ଆପଣ କାଟି ଦିଅନ୍ତୁ।
ଆଜ୍ଞା।